ପନ୍ ଆଉ ଆପଣ ଏଥରକ ଦଶହରାରେ କଣ କରିବେ ଭାବିଛନ୍ତି?
ହ୍ୟାଲୋ! ଶୁଣ ଯାଉଛି।
ଶୁଣ ଯାଉଛି।
ହଁ- ହଁ ମତେ ଶୁଣା ଆପଣଙ୍କୁ ଶୁଣାଯାଉଛି କି?
ଆପଣ ଟିକେ ଧୀରେ ଶୁଣା ଯାଉଛନ୍ତି।
ଆଚ୍ଛା! ଠିକ ଶୁଣାଯାଉଛି।
ନା ଏବେ ବି ଠିକ୍ ଶୁଣା ଯାଉନି।
ହ୍ୟାଲୋ!
ଆଉ ଟିକେ ଜୋରେ
ହ୍ୟାଲୋ!
ହଁ, ଏବେ ଠିକ ଶୁଣାଗଲା।
କଣ ଦେଖୁଥୁଲୁ?
ଆପଣ ଟିକେ ଏମିତି ଜାଗାକୁ ଆସିଯାନ୍ତୁ ଯୋଉଥିରେ ନେଟୱାର୍କ ଠିକ୍ ଚାଲିବ।
ହଁ ଆପଣ କଣ କରୁଚନ୍ତି?
ହଁ ଏବେ ଠିକ୍ ଶୁଣ ଗଲା।
ହୁଁ।
ମୁଁ ଏଇଠି ବସିଚି ଆଉ ଆପଣ ଆପଣଙ୍କର ଏଥରକ ଦଶହରରେ କଣ ଅଛି କିଛି ଯୋଜନା ଯିବାର କୁଆଡେ? ହ୍ୟାଲୋ।
ଆପଣ ସେଇ ଦଶ ଦ ଶହରାରେ ଭାବୁଚି ହବ ଯଦି ଭୁବନେଶ୍ୱର ଯାଇଥାନ୍ତି କି ମାମୁଁ ଘର ଯାଇଥାନ୍ତି ବୁଲିକି ଆସିବାକୁ।
ମାମୁଁ ଘର ବା ଏବେ ଯାଇଥିଲେ ମାସେ ରହିକି ଆସିଲେ।
ଦଶହରାରେ ଯଦି ହବ ଯିବି ନହେଲେ ଭୁବନେଶ୍ଵର କଟକ ରେ ଯଦି ସବୁ ପ୍ଲାନ୍ କରିବା ବୁଲିକି ଆସିପାରିବା।
ହୁଁ ହୁଁ ହୁଁ। ମୋର ତ ମୋର ତ ଫିକ୍ସ ପ୍ଲାନ୍ ଆଉ।
ଆପଣ କୋଉଠିକି ଯିବେ?
ଜନ୍ମଜୟ ଭାଇ ଯୋଉ ଠିକ୍ କରିବ ରମ୍ପତାରି ସେଇଠି କି।
ଆ ରମ୍ପତାରୀ ଟାଇମରେ ଆପଣ ମତେ କହିଲେ ଆମେ ବି ଯାଇପାରିବୁ ଆପଣ କହିଥିଲେ। ବୁଝିକି କହିବେ ମତେ।
ଏଥର ମୁଁ ଭାବିଚି ଦିଟା ରଙ୍ଗତାରି ଯିବି ଗୋଟେ ଜନ୍ମାଜୟ ଭାଇ ଯୋଉଟା ତାଙ୍କର ସେଇଟା ଆଉ ଯେମିତି କିଛି ଗୋଟେ ଅଲଗାାରେ ଜାଗାକୁ।
ଆଚ୍ଛା ଆଚ୍ଛା ଆପଣ ମତେ ସେ ରମ୍ପତାରୀ କଥା କହନ୍ତୁ ମୁଁ ଯିବି ସେ
ଆପଣ ଆପଣଙ୍କ ସାଙ୍ଗମାନଙ୍କୁ ବି କହିପାରିବେ ଆସିବାକୁ।
ସେଇଥି ପାଇଁ ଯେ ମୁଁ ସାଙ୍ଗମାନଙ୍କୁ ଦିଇ ଚିରାଜଣଙ୍କୁ କହିଚି ସିଏ କହିଲେ କି ଯଦି ଟିକେଟ କରିପାରିବୁ କୋଉଠୁ ଯୋଗାଡ କରିପାରିବୁ। କହ ଆମେ ଟିକେ ପଇସା ଦବା ଯିବା ବୁଲିକି ଆସି ଆଇବା।
ଏଇଟା ତ ଆରାମସେ କରେଇ ପାରିବେ ଯଦି ଆପଣଙ୍କୁ କହିବେ ମୁଁ ଡିସକାଉଣ୍ଟ ବି ଦେଇପାରିବି ଆପଣଙ୍କୁ।
ଆଚ୍ଛା ହୋଉ ଠିକ୍ ଅଛି। ମୁଁ ଆପଣଙ୍କୁ ଟିକେଟ୍ କଥାଟା ବୁଝିକି କହିଦେବି। ଖାଲି ମତେ ରମ୍ପେଇ ଟାଇମଟା କହିପାରିବେ କି କେତେରୁ ଷ୍ଟାଟ? ଷ୍ଟାର୍ଟ ହ ଆରମ୍ଭ ହବ କେତେବେଳ ଶେଷ ହବ।
ଏବେ କିଛି ଡେଟ୍ ବାହାରିନି ବାହାରିଲେ ମୁଁ ଆପଣଙ୍କୁ କହିଦେବି।
ଆଚ୍ଛା ଠିକ୍ ଅଛି ମୁଁ ତାହେଲେ ମୋ ସାଙ୍ଗମାନଙ୍କୁ ପଚାରିକି କନଫର୍ମ କୋ ଯୋଉ କି ସୁନିଶ୍ଚିିତ କରିଦୋଉଚି କି କେତେ ଜଣ ଯିବାକୁ ଇଚ୍ଛା ପ୍ରକାଶ କରୁଚନ୍ତି ରମ୍ପାରୀକୁ।
ନା ନା ଟାଇମ ବାହାରୁ ତାପରେ କହିବେ କାହିଁକି ନା ସେତବେଳେ ସମସ୍ତଙ୍କର ନିଜ ନିଜର ଗୋଟେ ଆ ଶା ଥିବ ଘରେ ହୋଉ କି କିଛି ହୋଉ।
ଆଚ୍ଛା ନାଇଁ ମୋର କିଛି ଜଣ ସାଙ୍ଗ ଅଛନ୍ତି ତାଙ୍କର ମାନେ ଏମିତି ଦଶହରାରେ କିଛି ପ୍ଲାନ ନାହିଁ କୁଆଡେ କଣ କହିବା ପାଇଁ ତ ସେଥିଲାଗି ଆ ସେ କୋହୁଥିଲେ କି ମୁଁ ତାଙ୍କୁ ଏଇ ରମ୍ପତାରୀ କଥା କୋହୁଥିଲି କହିଲେ ଯଦି ହବ ତାହେଲେ ଆମେ ସବୁ ଯିବା।
ଫୁଣି ଆସିବାକୁ ରାତି ହେଇଯିବ କୋଉଠି ରହିବେ ସେଇଟା ବି ଗୋଟେ
ହୁଁ ତ ସେ କଟକରେ ଆମ ଦିଇ ଚାରି ଜଣ ସାଙ୍ଗଙ୍କ ଘର ଅଛି। ଯଦି ସିଏ ଉଁ ଚାହିଁବେ ତ ଆମେ ଦେଖିବୁ ଅଭି ତାଙ୍କ ଘରକୁ ଯାଇପାରିବୁ କି? ଦେଖିକି କଣ କରିବୁ ଆଉ।
ନହେଲେ ଆପଣ ଗୋଟା ରାତି ପାଇଁ ହୁଁ।
ନେହେଲେ ଗୋଟେ ରା
ହୁଁ ହୁଁ ଏର ବି ଏମ ବି କି ହୋଟେଲ କିଛି ବି ବୁକ କରିପାରିବେ ଏର ବି ଏମ ବି ତ ମାତ୍ର ଗୋଟେ ରାତିକି ପାଆଁଶ। ଟଙ୍କା କି ତିନିଶ ଟଙ୍କା ପଡିବ ଗୋଟେ ଶସ୍ତା ଜାଗାରେ।
ଆଚ୍ଛା। ହଁ ହେଲେ। ହଁ ଆମେ ଯଦି ଖାଲି ଝିଅ ପିଲା ଯିବୁ ତ ହୋଟେଲ ହବ ଯଦି ବୁକ୍ କରିଦବୁ।
ଗୋଟେ ଜାଗା ପୁଅ ପିଲା ଗୋଟେ ଦିଟା ରୁମ ନେଇଯିବ ଦିଟା ଜାଗାରେ। ଦେଖିବା କଣ ସାଙ୍ଗ ଘର ହେଲେ ସହଜ ପୁଅ ପିଲା ତ ରାତିରେ ଘରକୁ ଫେରି ପାରିବେ।
ହଁ ସିଏ ଫେରିଯିବେ ଆମ କଥା ଖାଲି।
ହୁଁ। ୟା ଦି ତିନିଟା ସାଙ୍ଗଙ୍କ ଘରେ ଏମିତି ଅଲଗା ଅଲଗା ହିଁ ରହି ଯିବେ କି ତମେ ଦି ଜଣ ତାଙ୍କ ଘରେ ତାଙ୍କ ଦି ଜଣ ତାଙ୍କ ଘରେ। ହୁଁ
ହଁ।
ହୁଁ ଆଉ ପୁରୀ ତ ଆପଣ କୋଉଥିଲେ କଁ ଯିବେନି ଆପଣଙ୍କ ପରୀକ୍ଷା ଅଛି।
କିଏ।
ଆପଣ ଟିକେ ଶାନ୍ତ ଜାଗାକୁ ଆସିଯାନ୍ତୁ।
ଆଜ୍ଞା ଆଜ୍ଞା। ଆଜ୍ଞ ସେ ଟିକେ ରୁମ ରୁ ଅଲଗା ଦିଦି ଆସିଗଲେ ତ ସେଥିପାଇଁ। ଆଜ୍ଞା ଆପଣ କଣ କରୁଥିଲେ?
ମୁଁ ଗାଧେଇ‌କି ଆସି ଶୋଇଥିଲି।
ଆଜ୍ଞା ଆଚ୍ଛା ଆଚ୍ଛା।
ହୁଁ।
ତମ ଦେହ କେମିତି ଅଛି?
ଦେହ ସେମିତି ଅଛି ଆଉ କଣ? ଜଣା ପଡୁନି ଏତେ ଖରା ହଉଛି। ମୁଁ ଏବେ ମାମୁଁ ଘରେ ଅଛି କାଲି ମାଉସୀ ଘରକୁ ଯିବି।
ଆ ଆ ଆଉ ଅପଣ। ଇଏ ମାମୁଁ ଘରେ ଏବେ ଅଛନ୍ତି ନା ମାଉସୀ ଘରେ।
ମାମୁଁ ଘରେ ଅଛି କାଲି ମାଉସୀ ଘରକୁ ଯିବି।
ଆଚ୍ଛା ଆଚ୍ଛା। ହଁ ଯିଦି ହୁଁ। ଦଶରା ଟାଇମ କଥା ମୁଁ ଆପଣଙ୍କୁ କହିବି ଆଉ ପୁରୀ ତ ଯିବା କଥା। ମୁଁ କଥା ହେଇଥିଲି ସେ କହୁଥିଲେ ରଥଯାତ୍ରା ଟାଇମ ରେ ତ ଏବେ ସେ ଭାଇ କହୁଛନ୍ତି କି? ରଥଯାତ୍ରା ଯଦି ତ ଏକ୍ଜାମ ପଡ଼ୁଛି ନା ମୋର ରଥଯାତ୍ରା ପୁଣି ଗୋଟେ ଦିନ ପରେ ହିଁ ଏକ୍ଜାମ। କହିଲେ କି ନହେଲେ ତ ଏକ୍ଜାମ ସରୁ ହୋଟେଲ ରେ ଆମେ ରଥଯାତ୍ରା ପରେ ଗୋଟେ କଣ ଟା ହୁଏ ସେଇଟା। କହିଲେ ସେଇ ଟାଇମ ରେ ହବ ଯଦି ଯାଇକି ବୁଲି ଦେଇକି ଆସିବୁ ମୁଁ କହିଲି ହଉ ଠିକ ଅଛି।
ବାହୁଡା।
ବାହୁଡା ହଁ ବୋଧେ ବାହୁଡା ହଁ ସେଇଟାଇମ ରେ କହୁଥିଲେ। ବାହୁଡା କୁ ବି ତ ଛୁଟି ହୁଏ ନା କଲେଜ?
ମୋର ଏତେ ଠିକ ସେ ଖେୟାଲ ନାହିଁ।
ଆଚ୍ଛା। ତ ଆପଣ ଟିକେ ଫାଙ୍କା ହେଲେ ଦିଦିଙ୍କୁ କଲ୍ କରି ପଚାରିବେ ମୁଁ ଯିବା ଆଗରୁ ତାଙ୍କ ପାଇଁ କଣ ଗୋଟେ ନେଇଯିବି।
ଆପଣ ପଚାରି ଦିଅନ୍ତୁ କାରଣ ମୁଁ ଏବେ ଖାଇବାକୁ ଯିବି ସାଙ୍ଗେ ସାଙ୍ଗେ ଆଉ ସିଏ ମୋ କଲ୍ ଉଠେଇବନି।
ଆଚ୍ଛା ଆ ହଉ ଠିକ୍ ଅଛି ମୁଁ ପଛରେ କୋଉଦିନ
ହୁଁ ଆଉ ବର୍ଷା ଦିଦି କିଛି କହୁଥିଲେ ଆଉ
ସେଇ କଥା ହିଁ କହୁଥିଲେ ମୁଁ କହିଲି ଦିଦି ଏମିତି କିଛି ଅସୁବିଧା ନାହିଁ ତମେ ତା ଦିଦିଙ୍କୁ ପଚାରିଦବା। ତ ଦିଦି ଯଦି ମୋ ନା କହିବେ ତାହେଲେ ଠିକ୍ ଅଛି ଆମେ ସେଇଠି କଥା ହେଇଯିବା ତିନି ଜଣ। ମିଶିକି କିଏ କହିଛି କିଏ ନ କହିଛି ଜଣା ପଡିବ ଗଲେ।
ସେଇଆ ସେଇ ଆ। ଆଉ ପୁନି ଦିଦିଙ୍କ ସହିତ କଥାବାର୍ତ୍ତା ହେଇଛନ୍ତି ଆପଣ?
ନା ସିଏ ସେଇ ଆସୁଛନ୍ତି। ଥୋଡି ଲାଇକ କରୁଛନ୍ତି ଯାଉଛନ୍ତି ଆଉ ତାଙ୍କର କିଛି ନାହିଁ ମୁଁ ଭାବୁଥିଲି କୋଉ ଦିନ ଗୋଟେ ତମକୁ କହିବି କି ଗୋଟେ ନିଜ ଆକାଉଣ୍ଟ ଖୋଲିଦିଏ ସମସ୍ତଙ୍କ ଫଲୋ କର ତ ଠିକ ହବ ଏମିତି। ଦେଖିବା ଠିକ ନୁହଁ ଦେଖାଯାଉ ମୁଁ ଭାବୁଛି ଯାଇକି କହିବି ତାଙ୍କୁ ଏମିତି କରନି ବୋଲି ଆଉ ରିମା ଆସିଲାଣି ହଷ୍ଟେଲ?
ମୁଁ ଜାଣିନି ଆଉ ଆପଣ ଟିକେ ସେ ଆକାଉଣ୍ଟ ଟା ମତେ ପ ପଠେଇବେ ଯୋଉ ଲିଲି ବାଲା ଆକାଉଣ୍ଟ ଟା।
ହଁ ମୁଁ ସେଇଟା ପଠଉଛି ଆଉ ସେ ପ୍ରହ୍ଲାଦ ସାମନ୍ତରା ବାଲା ଆକାଉଣ୍ଟ ଟା ଏଵେ ଏଥର ଚାଲି ଛି କି ନାଇଁ ମୁଁ ଜାଣିନି ଯଦିଓ ଜାଣିଦିଏ ତାହେଲେ ଆପଣଙ୍କୁ ଭ୍ୟାଲି ସେ ଲିଲି ଆକାଉଣ୍ଟ ଟା ସେ ଚଲଉଛନ୍ତି ବୋଲି।
ସିଏ ଆପଣ ପଠେଇ ଦିଅନ୍ତୁ ମେ ବି ଆପଣଙ୍କୁ ଆପଣ ତାଙ୍କୁ ଦେଖେଇଲେ ସେ ନାଁ ଚେଞ୍ଜ କରିଦେବେ। ଯଦି ଜଣେ ବ୍ଲକ ରେ ରଖିଥିବେ ନା ଚେଞ୍ଜ କଲେ ବି ଜଣା ପଡିବ କି ନା ଚେଞ୍ଜ କରିଛନ୍ତି।
ଠିକ ଅଛି। ଆଉ ମୁଁ ଆପଣଙ୍କୁ ସେ ଆକାଉଣ୍ଟ ଟା ଆଉ ଟିକେ ସମୟ ପରେ ପଠେଇ ଦେବି ଖାଇସାରିଲା ପରେ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କ ପଢାପୁଢ଼ି ସବୁ କେମିତି ଚାଲିଛି?
କିଛି ଚାଲିନି କାଲି ଭାବୁଥିଲା ପଢିବୁ ଆମେ ପୁରା ସାଢେ ଆଠଟା ରୁ କଲ ରେ ସାଢେ ଦଶଟା ଯାଏଁ ଥିଲୁ ଆମେ ତିନି ପେଜ ପଢିଛୁ ମାତ୍ର।
ବା କେତେ ଜଣ ସାଙ୍ଗ କଲରେ ଥିଲେ କି?
ମୁଁ ଥିଲି ଆୟୁଷି ଥିଲା ସମ୍ଭବ ଥିଲା। ସମ୍ଭବ ଆମକୁ ପଢାଉଥିଲା ତାର ଇତିହାସ ଭଲ ହୁଏ।
ହଁ ଇତିହାସ ବି ସବୁଠୁ କଷ୍ଟ ସବଜେକ୍ଟ ତମେ ନେଇଛ
ଆୟୁସି ର ଇତିହାସ ନାହିଁ ସିଏ ବାସ ଆମ ସହିତ କଲରେ ଥିଲା। ମତେ ପଢଉଥିଲା ଆମେ ଯେ ଥର ଗୋଟେ ଜିନିଷ ଆଇଲା କିଛି ଗୋଟେ ଜିନିଷ ଆମେ ତାପରେ ତା ତା ଉପରେ ଗୋଟେ ତର ର୍କ ବିତର୍କ ରଖିବୁ ଆଜିିକାଲି ର ସମୟକୁ ନେଇକିନା ସେଇଥିରେ ଆମର ସମୟ ପଳାଉଥିଲା।
ଆଚ୍ଛା ଆଚ୍ଛା ଇତିହାସ ତମେ ଏବେ ଇଂଲିଶ ରେ ନେଇଛ ନା ଓଡିଆରେ?
ଇଂଲିଶ ରେ ନେଇଛୁ ଇଂରାଜୀ ରେ ପଢୁଛୁ। ବାକି ଆମର ଯୋଉ ଓଡିଶାର ବହିଟା ସେଇଟା ଓଡିଆରେ ଅଛି। ତ ପ୍ରଶ୍ନ ଅ ଆଉ ଯୋଉ ଅତ୍ୟଧିକ ଇ ଇତ୍ୟାଦି ଜିନିଷ ଗୁରା ଥାଏ ସେଗୁଡା ଓଡିଆରେ ଥାଏ ତ ବର୍ତ୍ତମାନ ଆମକୁ ଓଡିଆ ବହି ପଢିଆକୁ ପଡୁଛି ଆମେ ତାକୁ ଇଂରାଜୀରେ ଟ୍ରାନ୍ସଲେଟ କରିକି ନା ଆମ ଆମ ନୋଟ୍ ବନଉଛୁ।
ଓହୋ ତ ଏମିତି ବହୁତ ଅସୁବିଧା ହଉଥିବ ଆଉ ଆପଣଙ୍କର ସବୁ ନୋଟ୍ ଦେଖା ହେଲେ ଯାହା ଲେଖିକି ନେଇଥିଲେ।
ହୁଁ ଅସୁବିଧା ଦେଖ ହଉଛି। ସବୁ ବହିର ମାନେ ଓଡିଶା ତରଫରୁ ସବୁ ବହିର ଇଂଲିଶ ଅ ଛି ଇଂରାଜୀ ଅଛି ଖାଲି ଇତିହାସ ବହିର ଇଂରାଜୀଟା ନାହିଁ।
ଆଛା ଆଚ୍ଛା ଆଉ ଆପଣ ଯୋଉ ନୋଟ ଲେଖିକି ନେଇ ସେସବୁ ଦେଖିଲେ।
ହଁ ଦେଖେଇଛି ମ୍ୟାମ୍ ସାରଙ୍କୁ କିନ୍ତୁ ଆହୁରି ନୋଟ ଡାକିଲେଣି ମୁଁ କିଛି ବି ଆରମ୍ଭ କରିନି।
ପସା
ମୁଁ ଭାବୁଛି ଲେଖିବିନି ମୁଁ ମ୍ୟାମଙ୍କୁ କହିଦେବି କି ମ୍ୟାମ ମୁଁ ଲେଖି ପାରିବିନି ମୁଁ ଜେରକ୍ସ କରିପାରିବି।
ଆଚ୍ଛା ହଁ ସେଇଟା କହିକି ବି ଦେଖ।
ହୁଁ ମାନେ ଏତେ ଲେଖିଲା ବେଳକୁ ଆଉ ସମୟ ହବନି ମତେ।
ହଁ ଲେଖିବା ପଢ଼ିବା ପୁଣି ତା ଯିଏ ଏମିତି ଲେଖାରେ ମନେ ରହୁଥିବ ତାଙ୍କୁ ବି ହଇରାଣ ହେଉଥିବ।
ହଉ ଆପଣ ରଖନ୍ତୁ ଆଉ।
ହୋଉ ହୋଉ।